ହ୍ୟାଲୋ।
ହଁ।
କଣ କରୁଚୁ?
ଏଇ ବସିଥିଲି ଆଉ କହୁନୁ କଣ କରୁଚୁ ତୁ?
ନା ବସିଚି ବାହାରେ ଆଉ, ଆଉ ଖିଆ ପିଆ କଣ କରୁଛୁ?
ମୁଁ ଟିକେ ଚା ଖାଇଛି ଆଉ।
ହଁ।
ତୁ କଣ ଖାଇଛୁ?
ନା ଖାଇନି ସେଆ ଖରାବେଳେ ଟିକେ ଖାଇଥିଲି ଆଉ।
ହୁଁ ହୁଁ।
ଆଉ କଲେଜ ଯିବା ଯିବି ହଉଛି ନା ଯାଉନି?
ସେମିତି ଆଉ ବର୍ଷା ତ ହଉଛି ଟିକେ ସେଥିପାଇଁ ତୋର?
ବର୍ଷା ତ ହଉଚି ଚାରିଟା ବେଳକୁ ତୋ କଲେଜ୍ ତ ସକାଳେ।
ଚାରିଟା ବେଳେ ବର୍ଷା ହେଲେ ଟିକେ ଶୋଇବାକୁ ଭଲ ଲାଗେ ସେତେ ଆଉ।
ନା ମୁଁ ବି ଆଉ ଯାଇନି। ଏଇନା ନୂଆ ନା ଏବେ ଖୋଲିଛି ତ ରିସେଣ୍ଟ ଖୋଲିଛି ମାନେ ଆଉ ଛୁଆ ଯାଇନାହାନ୍ତି ଦି ଚାରି ଦିନ ଗଲେ ଛୁଆ ଯିବେ ଯିବା ଆଉ କ୍ଲାସ୍ କ୍ଲାସ୍ ତ ହଉନି ଏତେ। କ୍ଲାସ ହଉଛି ମାନେ ଏଇକିଣା ଖାଲି ରିଭିଜନ ହଉଛି କୋତ୍ସିନ୍ ଫୋତ୍ସିନ ଦଉଛନ୍ତି ଏକ୍ସଜାମ୍ ହବ ବୋଧେ।
ଏକ୍ସଜାମ ହଁ। ଆମର ବି ବୋଧେ ଏକ୍ସଜାମ୍ ହବ ପଢାପଢି ଚାଲିଛି ଏକ୍ସଜାମ୍ ପାଇଁ।
ନା ପଢାପଢି କଣ ସେଇ ତ ଛୁଟି ରେ ନିଶା ନାଗିଛି ଛୁଟି ନିଶା ଆଉ। ପଢାପଢି
ସବୁ ତ ସେଇ ଛୁଟିରେ ଆଉ।
ହୁଁ ଆଉ ରଜରେ କୁଆଡେ ବୁଲାବୁଲି ହେଲା ନା ନା ଘରେ?
ହୁଁ ତ ବୁଲାବୁଲି ହେଇଛି ଆଉ।
ଆଉ ହୁଁ ସେମିତି ଆଉ।
ହୁଁ ହୁଁ।
ଆଉ ଘରେ ଦେହ ପାହା ଭଲ ଅଛି?
ହୁଁ ଭଲ ଅଛନ୍ତି।
କଲେଜ ଯାଇନି ପୁଣି କଲେଜ ଯିବା କେବେ?
ଦେଖିବା କାଲି ତ ସଣ୍ତେ।
ହୁଁ।
ମଣ୍ଡେକୁ ଦେଖିବା ଆଉ। ଭାବିବା କଷ୍ଟ ହଉଛି ଭାରି ସକାଳୁ ଉଠ କି ଯିବା ପାଇଁ କଷ୍ଟ ବହୁତ।
ହୁଁ ତମର କେତେବେଳେ କ୍ଲାସ୍ କଣ ହଉଛି?
ଆଠଟା ବେଳେ କ୍ଲାସ୍।
କେତେଟା ବେଳେ?
ଆଠଟା।
ଓହୋ ଆଠଟା ରୁ କେତେଟା?
ଅଠଟା ରୁ ବାରଟା।
ହୁଁ ହୁଁ ତୁ କଣ ପଢୁଥିଲୁ କଣ ପଢୁଛୁ ତ?
ମୁଁ ବିସି କରୁଛି।
ହୁଁ ହୁଁ ଆ କଣ ତମର ବିସି ରେ କଣ ସେଟା ମାନେ କୋଉ ଲଇନ୍ ରେ?
କମ୍ପ୍ୟୁଟର୍ସ ଲାଇନ୍ ଆଉ।
ଓହୋ ଲ୍ୟାପ୍ ଫ୍ୟାପ୍ ତ ହଉଥିବ?
ହଁ ସେଇ ଲ୍ୟାବ ପାଇଁ ତ ବାରଟା ଗୋଟେ ହଉଛି।
କ୍ଲାସ କେତେଟା ହଉଛି? ଲ୍ୟାବ କଁ ଟାଇମ କଣ? ହୁଁ ହୁଁ। ଉଁ ନାଁ। ମୁଁ ଏଇ ବିଟେକ ସେଇ କମ୍ପ୍ୟୁଟର ଲାଇନ ରେ ଆଉ।
ହୁଁ।
ତମର ଲ୍ୟାପ ଫ୍ୟାପ୍ ନଥାଏ।
ହଁ କମ୍ପ୍ୟୁଟର ଆଉ ସେ ମାନେ ସେ ପ୍ରାକ୍ଟିକାଲ କରିବେନି ନା ତୁ ଜାଣିବୁ କେମିତି ପୁଣି।
ଉଁ ହୁଁ।
ଆଁ
କିଏ ଚିଲ୍ଲୋଇଚି କେ ସାଇଡରେ?
ଆ ଆଉ କ ପଢ଼ା ପଢ଼ି ତୋର ଚାଲିଛି ନା କଲେଜ ଯାଉନ ବୋଲି ପଢାପଢି ନାହିଁ।
ପଢ଼ାପଢି ଡଲ।
ଉଁ ହୁଁ। ଅ କଁ କହ।
ଅଉ କହ।
ହ୍ୟାଲୋ।
ହୁଁ।
ଆଉ।
କହୁନୁ ଆଉ କଣ କହ। କୁଆଡେ ଯାଉଛୁ?
ଯାଉଛି କଣ ସିଏ ଗାଁ ରେ ବସିଛି ଆଉ।
ଚିଲଉଛନ୍ତି ସବୁ ସାଇଡ ରେ ଦେଁ ଦେ ଦେଂ ଦେ।
ଆଉ କଣ କହ। କଣ ପୁଣି ମାନେ କମ୍ପ୍ୟୁଟରରେ ପଢୁଛୁ ସେଇ କମ୍ପୁଟର ଲାଇନ ରେ ଯିବୁ ବୁ ଆଉ ନା ନା ଆଉ କିଛି। ଛି ନା ଆଉ କିଛି ରଖିଛୁ କଣ।
ଅଛି ଅଲଗା ଆଡେ ଆଉ କହିଦେଲେ ତ ସବୁ ସରିଯିବ କରିକି ଦେଖିବା।
ସେଇଟା ଭଲ ଆ ଆଗରୁ କହିକି ଦେଖେଇବାଟା ଭଲ ନୁହେଁ ଆଗେ କାମଟା କରିବି ତାପ ଲୋକ ନିଜେ ଜାଣିବେ।
ସେଇଆ।
ଆଉ କଣ ମୁଭି ଫୁବି ଏବେ ଦେଖୁଛୁ ନା?
ନା। ସେଇ ଯାହା ନାଚଥିଲା।
ନେଟର୍ କଟିଗଲା ସୁଭିିଲାନି।
ହ୍ୟାଲୋ।
ହ୍ୟାଲୋ ହଁ ମୁଁ କହୁ ନା ସେଇ ରେ ଫଣସର ଗୋଟିଏ ଏପିସୋଡ଼୍ ଦେଖିଥିଲି ଏପିସୋଡ଼୍ ମୁଁ ଗୋଟିଏ ସିଜିନ୍ ଦେଖିଛି। ଆଉ ଇଛ ଇଣ୍ଟରେଷ୍ଟ ହେଲାନ ଦେଖିବାକୁ। ଆଉ ଯାହା ଆସିଥିଲା ସେ ଯୋଉ ବର୍ଲିନ୍ ର ଗୋଟେ ଆସିଥିଲା ସେଇଟା ଦେଖିଥିଲି।
କଉଟା କଉଟା?
ମନି ହିଷ୍ଟ ଜାଣିଛୁ?
ନା।
ହୁଁ। ସେ ମନି ହିଷ୍ଟର ଗୋଟେ ଗୋଟେ କ୍ୟାରେକ୍ଟରର ତାର ଗୋଟେ ଆସିଥିଲା ତ ପର ମାନେ ତାର ଗୋଟେ ପଟିକୁଲାର ଶୋ ଟେ ଆସିଥିଲା।
ଓ ଆଚ୍ଛା।
ହୁଁ ତୁ କାହା ମୁଭି ଫୁଭି ଦେଖୁଛୁ ନା?
ଭାମ୍ପାୟାର ଡାଇରିଜ ଦି ଅରିଜିନାଲସ।
ହୁଁ ଟେଷ୍ଟିଂ।
ବହୁତ ଥରେ ଦେଖ ନି ଶା ଲାଗିଯିବ ଷ୍ଟୋରି ଭାମ୍ପାୟାରଙ୍କର ଭାମ୍ପାୟାର ଉପରେ। ଆଉ ସେ ଥିରେ ବି ଅରିଜିନାଲ ଥିଲେ ମାନେ ସେମାନେ ଗୋଟେ ସ୍ପେଶିସ ତାଙ୍କୁ ତାଙ୍କ ମା କ୍ରିଏଟ କରିଛନ୍ତି ହେଲା। ହଁ କସୁ ହା ହା। ଆରେ ନା ଶୁଣ ଗୋଟେ କଥା ହେଲା ସିଏ। ଆ ଯୋଉ କଉଠୁ ଷ୍ଟାର୍ଟ କରିବି ଷ୍ଟାର୍ଟଟା ହଉଛି। ଦି ଭଉଣୀ ହେଲା।
ହଁ।
ଦି ଭଉଣୀ ସେ ଦି ଭଉଣୀ। ମାନେ ଗୋଟେ ୱିଚ ୱିଚ ଜାଣିଚୁ ଯୋଉ ମାନେ ମ୍ୟାଜିକ କରନ୍ତି ୱିଚ ତାଙ୍କୁ କୁହାଯାଏ ହେଲା।
ହୁଁ।
ସେମାନେ ମ୍ୟାଜିକ କରନ୍ତି ହେଲା ସେ ସିଏ ମାନେ ୱା ମାନେ ପ୍ରୁ ପୃଥିବୀରେ ଆର୍ଥରେ ସିଏ ଫାର୍ଷ୍ଟ ଥିଲେ ହେଲା ସେ ଦି ଭଉଣୀ ଆଉ ବହୁତ। ତୁ ମାନେ। ବହୁତ ପାୱାରଫୁଲ ସେ ଦି ଜଣ ହେଲା କିନ୍ତୁ ଗୋଟେ ଭଉଣୀ ଯିଏ। ସିଏ ଆ ବଡ ଭଉଣୀ ଯିଏ ବଡ କିଏ ସାନ କିଏ ମୁଁ ଜାଣିନି ତାଙ୍କ ଭିତରୁ କିନ୍ତୁ ଜଣେ ଅ ମାନେ ମ୍ୟାଜିକ ପ୍ରାକ୍ଟିସ୍ କରୁଥିଲା ଆଉ ଜଣେ କରୁନ ଥିଲା ହେଲା ତ ଜଣ କୁ ସବୁ ମାଲୁମ ଥିଲା। ହେଲା ଆଉ ଜଣକୁ କିଛି ଜଣ ନଥିଲା ଯେହେତୁ କିଛି ପ୍ରାକ୍ଟିସ କରୁନଥିଲା ହେଲା। ତ କଣ ହେଲା ନା ସେ ସେ ଟାଇମରେ ତାଙ୍କର ୱା ଚାଲିଥିଲା ହେଲା ମାନେ ଏମିତି ଲୋକମାନେ ପିଟିବେ ବାଡେଇବେ ଘୋଡ଼ା କରିବେ ଏମିତି ସବୁ ଚାଲିଥିଲା ତାଙ୍କର ୱାର ଫାର ଆଉ। ହେଲା ତ ସେ ଯୋଉ ମୁଭିରେ ହେଲା ତ ସେଠି କଣ ହେଲା ନା। ଆ ସିଏ ଯୋଉ ଅ ଲୋକଟା ତାଙ୍କୁ ମାନେ ହଇରାଣ କରୁଥିଲା ଦି ଭଉଣୀ କି। ସେ ଯୋଉ ଗୋଟେ ଭଉଣୀ ଯିଏ ମ୍ୟାଜିକ ପ୍ରାକ୍ଟିସ କରୁନଥିଲା ସିଏ ସେ ମ୍ୟାନ କୁ ମାନେ ଭଲ ପାଇଗଲା। ତ ସିଏ କହିଲା ନା ତା ଭଉଣୀର ଆ ତା ଭଉଣୀ କି ସେ। ଏକା କରିଦେଇକି ତା ସହିତ ପଳେଇଲା ତ ତା ଭଉଣୀ ପୁରା ତା ଉପରେ ରାଗିଗଲା। ହେଲା ତାପରେ ତା ଭଉଣୀ ଯେତେବେଳେ ଆ ଆ ମାନେ ତାକୁ ଉ ଗୋଟେ କଣ ସେଟା ହଁ। ତାର କେହି ପିଲା ହଉନଥିଲେ ବୋଲି ସେ ତା ଭଉଣୀ କି ଆସିକି କହିଲା ଆଉ ମତେ ତୁ ହେଲ୍ପ। କର ଆଉ ହେଲା ସେ କେ ସେ କହିଥିଲା କି ମୁଁ ହେଲ୍ପ କରିବି ଯେ କିନ୍ତୁ ଗୋଟେ ସର୍ତ୍ତରେ ମୁଁ ତୋ ଏ ଭାବେ ଏତେ। ଏତେ ଫ୍ୟାସିନେଟି ଷ୍ଟୋରି ଟା ମାନେ ତୁ ଶୁଣିବୁ ତୁ ଦେଖିବୁ ଯେତେବେଳେ ନା ତୁ ମାନେ ଖାଲି। ଦେହ ଶୀତେଇ ହେଇଯିବ ଏମିତିଆ ଷ୍ଟୋରି ସେଟା ହେଲା। ସିଏ ହେଲା ସେ କହିଲେ କି ଆଉ ଅ ଯୋଉଁ ତା ଭଉଣୀ ତାକୁ କହିଲା। କି ଯିଏ ମ୍ୟାଜିକ ପ୍ରାକ୍ଟିସ କରୁଥିଲା ଆଉ ଯିଏ ନ ମ୍ୟାଜିକ ପ୍ରାକ୍ଟିସ କରୁଥିଲା ତାକୁ କହିଲା କି ଯେ ମୁଁ ତତେ ପିଲା ଛୁଆ ଦେଇଦେବି ମାନେ କିଛି ଗୋଟେ ମ୍ୟାଜିକ କରିବି ତୋର ହବ ପିଲା କିନ୍ତୁ ତୋର ଫାଷ୍ଟ। ଛୁଆଟାକୁ ମୁଁ ନେବି ଇଭେନ ତୋର ଫାର୍ଷ୍ଟ ଛୁଆର ବି ଯିଏ ଛୁଆ ହବ ତା ବି ମୁଁ ନେବି ତୋ ବଂଶର ଜେନେରେସନ ର ଯୋଉ ଛୁଆ ଫାଷ୍ଟ ଜନ୍ମ ହବ ତାକୁ ମୁଁ ନେଇଯିବି ଧର ମାନେ। ତାର ସେ ଯୋଉ ନିଜ ଭଉଣୀର ଝିଅ ଯିଏ ଫାଷ୍ଟ ଜନ୍ମ ହେଇଥିଲା ତାକୁ ସେ ନେଇଗଲା ହେଲା। ଯେତେବେଳେ ସିଏ ପାଞ୍ଚ ବର୍ଷରେ ହେଇଥିଲା ତାକୁ ନେଇଗଲା ତାପରେ କହଲା ନା ସିଏ କହି। ଥିଲା କି ଯେ ସେ ଭଉଣୀର ପୁଣି ଯେତେବେ ମାନେ ସେ ଝିଅର ଯେତେବେଳେ ଗୋଟେ ଛୁଆଟ ହବ ତାକୁ ବି ସେ ନେଇଯିବ। ଫାଷ୍ଟଇ ଫଷ୍ଟ ବୋନ କୁ ସେ ନେଇଯିବ ତା ସହିତ ହେଲା ନେଇଯିବ। ତାକୁ ନେଇଗଲା ହେଲା ତାକୁ ନେଇକି ମାନେ ତାକୁ ପୁରା ଦୂରେ ଦେଲା ହେଲା କିନ୍ତୁ ଇଏ ତା ସ୍ବାମି କହିଲା ଯେ। କହିଲାନି ଯେ ମୋ ଭଉଣୀ ନେଇଯାଇଛି ବୋଲି ସେ କହିଲା ଯେ ସିଏ ମାନେ ତ କଣ। ଅ କଣ ସେଟା ହୁଏ ପ୍ଲେଗ ପ୍ଲେଗ ରୋଗ ଯୋଉ ନୁହଁ ନା ସେଇ ରୋଗଟା। ସ ଚାଲିଗଲା ବୋଲି ଏଇଠୁ ତାଙ୍କର ଷ୍ଟୋରି ଟା ଷ୍ଟାର୍ଟ ହେଲା ତାପରେ କଣ ହେଲା ନା। ଯେତେବେଳେ ସିଏ ପଳେଇଲା ହେଲା ତା ବାପା ଯିଏ ହେଲା ସେ ଯୋଉ ଝିଅଟାର ବାପା ଯିଏ ହେଲା ସିଏ କଣ ହେଲା ନା ତା ନାଁ କଣଥିଲା ନା ମନେ ପଡୁନି ହେଲା ରଛା ସିଏ କଣ କଲା ନା ରାଗିଗଲା ଆଉ ତ ସ୍ତ୍ରୀ ସହିତ କଥାବାର୍ତ୍ତା କଲାନି ହେଲା ତା ତାରେ ସେ କଣ କଳନା ମାନେ ମାନେ ଯୁଦ୍ଧକୁ ସବୁବେଳେ ପଳେଇଲା ଆଉ ମାଡ ଗୋଳ ସବୁବେଳେ କଲା ଆଉ ମାନେ ଘରକୁ କେ ଆସିଲାାନଣି ତ ତାପରେ ସେ ଦିନେ କୁଆଟେ ଗୋଟେ ଯାଉ ଯୋଉ ବାଟରେ ତାଙ୍କ ଯୋଉ ମା ଯିଏ ହେଲା ସେ ଯୋଉ ଭଉଣୀ ଯିଏ ଆଉ ଗୋଟେ ଭଉଣୀ ହେଲା ଯିଏ ମାଜି କ୍ରିଟିସ୍ କରନଥିଲା ହେଲା ସିଏ ଗୋଟେ ଲୋକ ସହିତ ଭେଟ ହେଲା ସେ ଲୋକଟା ହଉଛି ଗୋଟେ ଉଲସ କ କୋକିସିଆଲ ଶିଆଳ ହେଲା ସେ ସେ ହେଲା ସେମାନେ ମାନେ ସେ ମୁଭିରେ ସେମାନେ ମଣିଷ ବି ଆଉ ଫୁଲ ମୁନ ରେ ସେମାନେ ଉଲଫ ପାଲଟି ଯିବେ ହେଲା ସେଇଟା ସେଇଟା ତା ସିଏ ଯେତେବେଳେ ତାଙ୍କୁ ଭେଟିଲା ସେମାନେ ସେ ମ୍ୟାନ୍ ଦ୍ଵାରା ସିଏ ଫ୍ୟାସିନେଟ୍ ହେଇଗଲା ଏତେ ଯେ ହେଲା ତ ତା ସହିତ ତ
ଏକି କଣ ମୁଁ ଇନ୍ତ୍ରେଷ୍ଟିଙ୍ଗ ଲାଗୁଛି ଷ୍ଟୋରି ଟା ମୁଁ ଦେଖିଲେ ଜାଣିବି ତୁ ସବୁ କହିଦେଲେ ଆଉ ମୁଁ
ଇଣ୍ଟରେଷ୍ଟିଙ୍ଗ ଛାଡ଼ିଯିବା କିନ୍ତୁ ଯେତେବେଳେ ବପେଟୀ ଷ୍ଟାର୍ଟ ହବ ସେ ଷ୍ଟାର୍ଟ ହବ କିନ୍ତୁ ମିଷ୍ଟାଲ ଫଲ ରୁ ଭଲ କହ ନା ଫଲସ ର ହେଲା ମିଷ୍ଟିକ ଫଲ ର ସେଠି ମର ଦିଟା ବ୍ୟାମ୍ପାୟାର ଥିବେ ସିଏଥେ ପାଞ୍ଚଶହ ବର୍ଷ ପୁରୁଣା ର ହେଲା କିନ୍ତୁ ତା ଆଗରୁ ଯୋଉ ଅରିଜିନାଲ ଯିଏ ସେମାନେ ପଛରେ ଆସିବେ ଗୋଟେ ସି ପରେ କିନ୍ତୁ ଫ
ହଉ ତୁ ତୁ ସେତିକି କ ମୁଁ ଦେଖିଲେ ମୁଁ ଜାଣିବି ଆଉ ବ୍ୟାମ୍ପେଡଛି ନା
ହଁ ଭେମ୍ପ ଡାଇରିୀ ଦେଖିବୁ ବେମ୍ପ ଡାଇରୀ ସରିଲା ପରେ ଦି ଅରିଜିନାଲ ଦେଖିବୁ ଦି ଅରିଜିନାଲ ସରିଲା ପରେ ଦି ଲସ ଦେଖିବୁ ସେଟା ପୁରା ଜଏଣ୍ଟ ହେଇଛି
ଦେଖିବା ଆଉ
ହଁ
ଓ କଣ କହୁଥିଲ ଆଉ ତମର ସେପଟେ ଗରମ ହଉଛି ନା
ନା ଆମ ଏପଟେ ବର୍ଷ ବର୍ଷା ହଉଚି ଜୋରରେ ବରାଫ ପଡୁଛି ମୁଣ୍ଡା ମୁଣ୍ଡା ବର ପଡୁଛି ସ୍ନୋଫଲ ହଉଛି ତ ଆ ସବୁ ଏଞଜୟ କରିବ ଏଠି ଖରାପ ଲାଗୁନକୁ ତ ପଚାରୁଛୁ ଗରମ ହଉଛି ନା ନାଇଁ
ଗରମ ବର୍ଷା ହଉଛି ଟିକେ ଚାରିଟା ବେଳରେ ବର୍ଷା ହେଲେ ଟିକେ ଶାନ୍ତି ଲାଗୁଛି ନହେଲେ ଯୋଉ ଗରମ
ତି ନାହିଁ ଏଠି ଗରମ ଗରମ ଗରମ
ନା ବର୍ଷା ଟା ତ ହେଲେ ଟିକେ ଶାନ୍ତି ନାାଗଉଥିବ
ହ
ଆଉ।
କଣ କହ। ରଜରେ ବ୍ରେସେପତ୍ର ହେଇଥିଲା ନା?
ହଁ ସେ କଣ ହଳେ ଦିହଳ କରିଥିବେ ଆଉ।
ଯାହଉ।
ହଳେଇ କରିଥିଲେ ବା।
ହୁଁ।
ତୁ କରିନୁ?
ହଁ ମୁଁ କରିଛି।
ଦିହଳ ନା ତିନିହଳ କରିଥିବୁ ନା?